ହଁ ଆଉ ଏତେ ଦିନ ପରେ କେମିତି କଲ୍ କଲ?
ଏମତି ଆଉ କଣ କରୁଥିଲ?
ଏଇ ବସିଚି ଆଉ ମୋ କଥା ତମକୁ ଠିକ ଠାକ୍ ଶୁବୁଚି ନା?
ହଁ ଯେ କେମତି ଗୋଟେ ଆବାଜ ଆସୁଚି ପଛପଟୁ?
ପଛପଟୁ ଆବାଜ ଆସୁଚି?
ହୁଁ ଯେନ୍ତି ଫ୍ୟାନ୍ ବହୁ ଜୋରେ ଶୁବେ ଯେମତି ଘାଇଁ ଘାଇଁ ସେ
ଆଚ୍ଛା ଆଚ୍ଛା ହଁ ଏଟା ଫ୍ୟାନ୍ ଟା ହିଁ ବୁଲୁଚି।
ଆଚ୍ଛା।
ଏବେ ଏବେ ଟିକେ କମିଥିବ ମତେ ଲାଗୁଛି।
ହୁଁ ଏବେ ଠିକ ଅଛି।
ହଁ ଆଉ ଏ କଣ ତମର ମାନେ ଘରେ ସମସ୍ତେ ଭଲ ନା?
ହଁ ଭଲ।
ଆଉ ଏବେ କୁଆଡ଼େ ଯାଇଥିଲ ପୁରୀ ଫୁରୀ କୁଆଡ଼େ ବୁଲିବାକୁ ଯାଇଥିଲ ବର୍ଷ?
ହଁ ମୁଁ ନେଷ୍ଟ ଟାଇମ ଯେତବଳେ ଯାଇଥିଲି ପରୀକ୍ଷା ଦେବା ପାଇଁ ଭୁବନେଶ୍ବର ସେଇଠୁ ଦିନେ ର ସଣ୍ଡେ ଦିନ ଯାଇଥିଲି ପରୀକ୍ଷା। ପରୀକ୍ଷା ସରଲା ପରେ ସନ୍ଧ୍ୟା ସଖାଳେ ଯାଇଥିଲି ପୁରୀ। କିନ୍ତୁ ଦର୍ଶନ କରିପାରିଲିନି ବହୁତ ଭିଡ଼ ଥିଲା ଗଲି ସାଙ୍ଗେ ସାଙ୍ଗେ ପଳେଇ ଆସଥିଲି।
ହଁ ପରା‌ ପୁରୀ ଗଲ ମାନେ ସେଇଆ ଯଦି ତମେ ମାନେ ଟାଇମ ଦେଖିକି ଯିବ ଯୋଉ ଟାଇମ ରେ ପୁରା ଭିଡ଼ ହଉନ ଥୁବେ ସେଇ ଟାଇମ୍ ରେ ଯିବ ଟିକେ ଭଗବାନଙ୍କ ଦର୍ଶନ କରି ଭଲରେ ଆସିବ। ନହେଲେ ଆମେ ପା ଏଇଥର ଯାଇଥିଲୁ ମାନେ ଆମେ ଭାବିଥିଲୁ ଏଇଥର ଆମେ ଯୋଉ ଯାଇଥିଲି ଏପ୍ରିଲ ଟାଇମ ରେ ଆମେ ଭାବିଥିଲୁ କି ମାନେ ଭିଡ ତ ଅଧିକ ନଥିବ ନା? ଦେଖିଲା ବେଳକୁ ଏତେ ଭିଡ ମାନେ ସେଠି ପଶିକି ଆମେ ଦର୍ଶନ କଲୁ ମୁଁ ପୁରା ନିଶ୍ଵାସ ବନ୍ଦ ହେଇଗଲା ମୋର ମୋ ଭାଉ ଯାଇଥିଲେ ସେଏ ପୁରା ମତେ ଧରିଲେ ପୁରା ମାନେ ଜାବୁଡିକି ତାପରେ ମୁଁ ଆସିଲି ମତେ ଲାଗିଲା ପୁରା ଅଣନିଃଶ୍ବାସୀ ହେଇଯିବି ଯେମିତି
ହୁଁ ନା ଟିକେ ସବୁଦିନ ଅପେକ୍ଷା ନାଇଁ ମୁଁ କହିଲି ସବୁିଦିନ ଅପେକ୍ଷା ସଟର୍ଡେ ସଣ୍ଡେ ଟା ଟିକେ ବେଶୀ ଭିଡ଼ ରହେ
ସେଦିନ ଟିକେ ଅଧିକ ହୁଁ ହୁଁ କାହିଁକି ନା ସେ ଦିନଟା ବି ଛୁଟି ଦିନ ନା ଆମର ଆମ ଓଡ଼ିଶାର ଆଉ ହଁ କଣ କହିଲ
ହଁ ସମୁଦ୍ର କୂଳରେ ବି ଯାଇଥିଲୁ ଘଣ୍ଟେ ପାଖାପାଖି ଖେଳିଲି ତାପରେ ପଳେଇ ଆସିଲି
ହଁ ସେଇଟା ହିଁ ସେଇଟା ହିଁ ସବୁଠୁ ମଜା ମାନେ ପୁରୀ ଯିବ ସମୁଦ୍ର କୂଳରେ ଖେଳିବ ସେଇଟା ହିଁ ସବୁଠୁ ମାନେ ଖୁସି ଲାଗିବ
ହୁଁ ଆଉ ଯୋଉ ଇଏ ରେ ଘୋଡ଼ା ଉପରେ କି ଗଧ ଉପରେ ବସିଛ ନା କେବେ
ହଁ ମୁଁ ବସିଛି ମୁଁ ତ ଏବେ ବା ଯାଇଥିଲି ଯେ ବସିଥିଲି ହଁ ତମେ ବସିଛ
କଣ ବସିବ ହଁ କହିଲେ ଗଧ ଉପରେ କଣ ବସିବ ମେ ନନା କହିଲି କଲେ ଘୋଡ଼ା ଉପରେ ବସିବ ଠିକ୍ ଲାଗିବ ଥରେ ଗୋଡ଼ା ଉପରେ ବସିଥିଲି
ଆଚ୍ଛା କଣ କହିଲ ଘୋଡ଼ା ଉପରେ ବସିଲେ ମାନେ କଣ ଲାଗିବ କହିଲ ବହୁତ ଉଚାରେ ଅଛ ଆଉ ସେ ଯେମିତି ଚାଲୁଥିବ କିନ୍ତୁ ଭାରି ଏପଟେ ଏପଟେ ଏପଟେ ଏମିତି ହଉଥିବ ନାଇଁ କି ମୁଁ ମୋର କଣ କହିଲ ମୁଁ ବସି ନଥାନ୍ତି ଏଥର ମୋ କୁନି ଯେଉଁ ଝିଆରୀ ଟା ଅଛି ତ ସେ ପୁରା କୁନି ଝିଅଟା ନା ତ ସେଏକୁଟା ବସିପାରିବନି ଆଉ ସମସ୍ତେ ମୋ ଭାଉଜଘରିକା ଆମ ଦେହିଘରିକା ସେମାନେ ବହୁତ ବଡ଼ ହେଇଯାଉଛନ୍ତି ନା ତ ମତେ କିହିଲେ ତମେ ବସ ଆଉ ମୁଁ ବସି ଥିଲି ଆଉ ଆମେ ଦି ଜଣ ବସିକି ବୁଲିଲୁ
ହୁଁ ନା ଭଲ ଲାଗେ ତ ଛୋଟ ବେଳେ ଗାଁକୁ ଯବେ ବୁଲି ଆସନ୍ତି ଘୋଡ଼ା ଓଟ ଆମେ ଦେଖନ୍ତି ନା ନାଇଁ ଆଉ ଦେଖିବାକୁ ମିଳୁଛି ଆଉ ଦେଖିବାକୁ ମିଳୁନି ଯଦି ସମୁଦ୍ର କୁଳା ଆଡ଼େ ଯିବ ତାହେଲେ ଦେଖିବାକୁ ମିଳିବ
ହଁ ପରା ଆମର କଣ କହିଲ ଆମର ତ ସବୁ ମାନେ ଏଇ ଯୋଉ ଧାନ ଯେତେବେଳେ ଆସି ଯାଇଥାଏ ଧାନ ଇଏ ଟାଇମିରେ ଅମଳ ଟାଇମିରେ ଆମର ହାତୀ ସବୁ ବର୍ଷ ଆସନ୍ତି ହାତୀ ଆଉ ହାତୀକୁ ଧାନ ଦିଆଯାଏ ଧାନ ଖାଏ ଏମିତି ସେ ଯୋଉ ତା ମାଲିକ ଥାଏ ତାକୁ ଏମିତି ବୁଲେଇକି ନିଏ ଏବେ ମୁଁ କେତେ ବର୍ଷ ହେଲାଣି ବୋଧେ ପାଞ୍ଚ ଛଅ ବର୍ଷ ଖଣ୍ଡେ ହେଇଗଲାଣି ମୁଁ ଦେଖିନି ହାତୀ ହଁ ପରା
କିନ୍ତୁ ଅ ଏଇ ଖରା ଦିନରେ ଦେଖିବ ପାଖାପାଖି ଆସନ୍ତି ଓଟ ଓଟ ଆଉ କେହି ଆସୁନାହାନ୍ତି ହାତୀ ବହୁତ କମ୍ ନାଇଁ ହାତୀ ରିସେର୍ଣ୍ଣ ଗୋଟେ ନିୟୁଜୁ ଭାଇରାଲେ ହେଇଥିଲା ଆର ବର୍ଷ ସାଏଦେ ଯୋଉ ଭାଇରାଲେ ହେଇନଥିଲା ହାତୀ ଦିଟା ପୁରୁ ରାସ୍ତା ଉପରେ ଗାଡ଼ି ଘେଡାକୁ ସବୁ ବନ୍ଦ କରିକି ନେଇକି ଚାଲିଥିବେ ତାଙ୍କ ପଛେ ପଛେ ଫରେଷ୍ଟ ଗାର୍ଡ ସେ ଯୁଆଡ଼େ ଯିବେ ତାଙ୍କ ପଛ ପଛେ ଫରେଷ୍ଟ ଗାର୍ଡ଼
ହଁ ପରା ହୁଁ ହଁ ସେମିତି ତ ଆଉ ଆଜିକାଲି ଏତେ ଦେଖାଯାଉନାହାନ୍ତି ଆଉ ଆଉ ତମେ ତ ପୁରୀଥର ଯାଇଥିଲ ଆଉ ଏବେ କୁଆଡ଼େ ଯିବାର ଅଛି ନା ମାନେ ଶୀତଦିନରେ ତ ସବୁ ବୁଲିବାକୁ ଯାଆନ୍ତି ତଥାପି ରଜ ପାଇଁ କୁଆଡ଼େ ଯିବ କି
ନାଇଁ ରଜ ପାଇଁ ତ କୁଆଡ଼େ ନାହିଁ କିନ୍ତୁ ସେ ଘଟଗାଁ ଯିବାକୁ ମନ ଦେଖିବା ଯିବା କେବେ ଆଉ ଆମ ଏଇ ପାଖରେ ତଥାପି ହଉନି ଆଉ ମୁ ଯାଇଥିଲି ବଟ୍ ସେଇପଟେ କ୍ରସ୍ କରୁଛି କିନ୍ତୁ ଯାଇପାରୁନି ମୁଁ ଯାଇ ଥିଲି ଯେବେ ଟେନ୍ଥେ ଟେନ୍ଥରେଥିଲି ସେବେ ଯାଇଥିଲି। ତାପରେ ମୁଁ ଆଉ ପଶିନି ଭିତରେ କିନ୍ତୁ ସେଇବାଟେ କ୍ରସ୍ କରି କି ମୁଁ ଯାଉଚି ପ୍ରାୟ ଟାଇମ୍ ବହୁତ୍ ଟାଇମ୍ ହେଇଗଲାଣି କିନ୍ତୁ ମୁଁ ଭିତରେ ବସି ପାରୁନି। ଏ ହେ
ହଁ ସେମିତି ହୁଏ ନାଇଁ ଏବେ ଆମେବି କଁ କହିଲ ଆମେବି ଯାଇଥିଲୁ ଏବେ ତାରିଣୀ ମାନେ ଘ ଘଟଗାଁ ଆମର ଟିକେ କଁ କହିଲ ମୋର ମୋଯୋଉ ଭା ଭାଇ ହେବେନିନା ସିଏ ତିନି ଚାରି ବର୍ଷ ହେଲାଣି ସେ ଘଟଗାରେ ମାନେ ଘଟଗାଁ ପାଖାପାଖି କେଉଁଝରେ ରହୁଚନ୍ତିତ ତ ସେଥିପାଇଁ ଆଗରୁତ ମୁଁ ଏତେ ଯାଉନଥିଲି କିନ୍ତୁ ଏବେ ତା ତାଙ୍କ କତିକି ଗଲା ବାଟରେ ସବୁବେଳେ ସେଇଟି ପଡ଼ୁଚି ଯେହେତୁ ଘଟଗାଁଟା ତ ଆମେ ଯାଉଚୁ ଆଉ ସେଠି ବୁଲିକି ପଳେଇ ଆସୁଚୁ ଆଉ। ହଁ ହଁ ଆଉ ଏବେ ତା
ନ ମିଳିଲା ତାହେନେ ଦର୍ଶନ କରିହବନି।
ସେଇ ପରା କରିହବନି ଆଉ କଁ କହିଲ ତାଙ୍କର ଏବେ ଗୋଟେ ଗାଡ଼ି କିଣିଥିଲେତ ପୂ ପୂଜାରେ ଯାଇଥିଲେ ତସିଏ ସବୁ ଆମକୁ ଭାଇଳେ ଆମେ ସବୁ ଯାଇଥିଲୁ ମିଶିକି ଯାଇଥିଲୁ ସେଗାଡ଼ିରେ ସବୁ ଯାଇଥିଲୁ ତ ହଁ ଡାକିଥିଲି ଯାଇଥିଲୁ ଆଉ ଆଉ ତମେ କେତେବେଳେ ଇଆଡ଼େ ଆସ ଏଟା ମାନେ ଇଆଡ଼େ କେତେବେଳେ ଆସ ଆମେ ଯିବା ଆଉ କେତେବେଳେ ବୁଲିକି ଆସିବା
ହଁ ଯିବା ଆଉ ଦେଖିଆ କେବେ ସମୟ ହଉଚି ଆଉ।
ଆଉ ତମେ କହିଲ ତମେ ତମ ଯୋଉ କ କଲେଜ୍ ଟାଇମରେ ତମେ କୁଆଡ଼େ ମାନେ ପିକନିକ୍ ଯାଇଥିଲନା ଯାଇନଥିଲେ ତମ ବ୍ୟାଚ୍?
ହଁ ଯାଇଥିଲୁନା ଏଇଯୋଉ ଦେଖିଚନା କପିଳାସ
ହଁ ହଁ ନାଇଁ ନାଇଁ କପିଳାସ ମୁଁ କେବେ ଯାଇନି କିନ୍ତୁ ଶୁଣିଚି କିନ୍ତୁ ବହୁତ୍।
ହୁଁ ତାର ଯୋଉ ପାହାଚ ଅଛି ଏବେ ଦିନକୁ ଦିନ ବଢି ଯାଉଚି ଯୋଉ ମାନସିକ କରୁନାହାନ୍ତି ତାର ପୈରବ ପାରେ ଅନୁସାରେ ତାର ଅଛି ତେରଶହ ବାଉନ ଭାଜ କିନ୍ତୁ ଏବେ ତାର ଗୋ ଗୋଟେ ଗୋଟେ ପାହାଚ ବଢିବଢି ଯାଉଚି କାଁକିନା ଯୋଉ ମାନେ ମାନସିକ କରୁଛନ୍ତି ସେମାନେ ଗୋଟେ ଗୋଟେ ପାହାଚ ତଳ ଆଡ଼େ ମାନେ କରୁଚନ୍ତି ଯୋ କଣ ଗୋଟେ କୁହନ୍ତି ଓଡ଼ିଆରେ କ ଥା ଅଛି କଁ ଲେଉଟଉଚନ୍ତି ତସେ ଗୋଟେ ଗୋଟେ ପାହାଚ ସେମାନେ ଆଡ଼ କରିକ ଯାଉଚନ୍ତି ତସେ ପାହାଚ ବଢି ଯାଉଚି ମତେ କାହିଁ ଲାଗୁଚି ପାହାଚ ବହୁତ୍ ବଢିଗଲାଣି‌ ଚଉଦଶହକି ପନ୍ଦରଶହ ପାହାଚ ପାଖାପାଖି ହେଇଗଲାଣି ଚଢିଯିବାଟା ମାନେ ଇଜି କିନ୍ତୁ ଓହ୍ଲେଇଲା ବେଳେ ବହୁତ୍ କଷ୍ଟ ବହୁତ୍ କଷ୍ଟ ଲାଗିବ ଗୋଡ଼ ହାତ ବହୁତ୍ ବିନ୍ଧା ଲାଗିବ ଥରେ କପିଳାସ ଯାଇଥିଲୁ ଆଉ ଥରେ ସେମିତି ସପ୍ତଚର୍ଯ୍ୟାବି ଯାଇଥିଲୁ ଯେମିତି ସେ ସପ୍ତଚର୍ଯ୍ୟା ମାନେ କଁ କହିଲ ତାର ଗୋଟେ ଲୋକ ବାନ୍ୟ ଅଛିକି ଆ ସେଠି ସାତ ଜଣ ଋଷି ମାନେ ଇଏ କରୁଥିଲେ ଉଁ ସେ ଏକା ଟାଇମରେ ମାନେ ଆନ୍ସେଟ ଟାଇମରେ ତପସ୍ୟା କରୁଥିଲେ ତସେଟାଇମରେ ସେ ସେଇଠି ହିଁ ତପସ୍ୟା କରି କରିକି ଲୀନ ହେଇଯାଇଥିଲେ ତତାଙ୍କ ବଡିଟା କଣ ହେଇଚିନା କିନ୍ତିତି ଗୋଟେ ପିତୁଳା ଟାଇପର ହେଇଚିତ ତାକୁ ଏମାନେ କଣ କରୁଚନ୍ତି ଗୋଟେ ପଥର ଷ୍ଟ୍ରକ୍ଚର ଟାଇପର କରିଦେଇଚନ୍ତି ତାଙ୍କୁ ପୂଜା କରୁଚନ୍ତି। ବହୁତ୍ ପାହାଡ଼ ଉପରେ ସେଟା ସେମିତି ଉପରକୁ ଯାଇଚି ସେ କଂକ୍ରିଟ୍ ଲେବୁଲ୍ ହେଇଯାଇଚି କିନ୍ତୁ ତ ଥରେ ଯଦି ତୁମେ ସେଠି ଥରେ ଗୋଡ଼ ମାନେ ସ୍ଲୋପ୍ କଲା ଖସିଲ ତାହେଲେ ଏକାଥରେ ଗଡ଼ି ଗଡ଼ି ଗଡ଼ି ଗଡ଼ି ଏକାଥରେ ତଳେ ଗୋଟୋ ଜାଗାରେ କୋଉଠି ରହିପାରିବନି ଯେଦି ତମକୁ କିଏ ରଖେଇଲା ତାହେଲେ ରହିପାରିବ। ସେଟାବି ସେମିତି ଟିକେ ଯିବାଟା ବହୁତ୍ କଷ୍ଟ କିନ୍ତୁ ଉପରେ ସେମିତି ତାର ଅଛି ବହୁତ୍ ଲୋକ କଥା ଅଛି ସାତ ଜଣ ରଋଷି ସେମିତି ଲୀନ ହେଇ ତିଲେ ବହୁତ ବଢ଼ିଆ ଜାଗା ମାନେ ଜଙ୍ଗଲ ମଝିରେ ପାହାଡ଼ ଉପରେ ସେଭଳିଆ ଜାଗା ଥାଏ ସେ।
ଓ ମୋତେ ତ ସେଇ ଭଳିଆ ଜାଗା ବୋହୁତ ସୁନ୍ଦର ଲାଗେ ମାନେ କଁ କହିଲ ପାହାଡ଼ ଝରଣା ଯୋଉଠି ଥିବ ସେଇଠି ଠାକୁରଙ୍କ ମନ୍ଦିର ଫନ୍ଦିର ଥିବ। ସେଇ ଜାଗା ଉଡା ବୋହୁତ ସୁନ୍ଦର ଲାଗେ, ନୁହଁ କି?
ହଁ ଏଇ ଖରା ଦିନରେ ଯିବା ପାଇଁ ଖାସ କରି ବଢ଼ିଆ ଲାଗେ। ନାଇଁ ନାଇଁ ପଞ୍ଚଲିିଙ୍ଗେଶ୍ବର ଯାଇନ। ନାଇଁ ନାଇଁ ସେପଟେ ହେଇନି କେବେ ସୁଯୋଗ ଆଉ ନାଇଁ।
ଆମର କଁ କହିଲ ଆମେ ଯାଇଥିଲୁ ପଞ୍ଚଲିଙ୍ଗେଶ୍ୱର ଯାଇଥିଲୁ ଆମର ଯେତବେଳେ କଲେଜ ଟାଇମ୍ ରେ ଏଇ ପ୍ଲସ୍ ଥ୍ରୀ ଟାଇମ୍ ରେ ଗ୍ରାଜୁଏସନ୍ ଟାଇମ୍ ରେ ଯାଇଥିଲୁ ତ ସେ ଠି ବି ବଢ଼ିଆ ମାନେ କଁ କହିଲ ଅଛି ତାର ତମୁକୁ ଚଢ଼ିକି ଯିବାକୁ ପଡ଼ିବ କିନ୍ତୁ ଏମ ତି ନୁହଁ ମାନେ ବୋହୁତୁ ପାହାଚ ନାହିଁ। ବାସ୍ ନର୍ମାଲ ଏମତି ଅଛି ତମୁକୁ ଲାଗିବ ଯେ ତଳୁ ଦେଖିବ ତମୁକୁ ଲାଗିବ ଯେମତି ବୋହୁତ ଉଚ୍ଚା କିନ୍ତୁ ତାର ଯୋଉ ଗ ମାନ ଯେମିତି ବା ଟଟା ହେଇଚି ସେଟା ପୁରା ନର୍ମାଲ୍ ୱେରେ ହେଇଚି ତୁମକୁ ଏତେ ଲାଗିବନି ପାହାଡ଼ ଚଢ଼ିଲା ଭଳିଆ କିନ୍ତୁ ହଁ ଟିକେ ଉଠାଣିଆ ଉଠାଣିଆ ଅଛି ଆଉ ହୁଁ ଆଉ ସେଠି ଭଗବାନ କଣ କହିଲ ସେଠି ପୁରା ମାନେ ପାହାଡ଼ ଭିତରେ ପାଣି ଆସୁଚି ନା ସେଟା ତ ସେଇ ଭିତରେ ଠାକୁର ଅଛନ୍ତି। ତ ସେଠି ତମୁକୁ ଯାଇକି ଡୁଙ୍ଗିକି ଦେଖିବାକୁ ପଡ଼ିବ ଠାକୁରଙ୍କୁ। ଆଉ ସେଠି ସମସ୍ତେ ବି ଯାଇପାରନ୍ତିନି ମାନେ କଁ କହିଲ ପାଦ ଫାଦ ଖସିଯିବ ଅଧିକ ଭିଡ଼ ଯଦି ହେଇଥିବ ଯାଇ ହବନି। ତ ସେଇଠି ହୁଏ ନହେଲେ ପଁ ହଁ ଗଭୀର ଅଛି ଆଉ
ତ ଯଦି ଜଣେ ପଡ଼ିଯିବ ଆଉ ବାହାରି ପାରିବ ନା ବାହାରି ପାରିବନି?
ହଁ ସେଠି ମାନେ ମାନେ ପଡିି଼ ବି ଯିବେନି ବାହାରି ପାରି ବେ କିନ୍ତୁ ସେଟା କଁ କହିଲ ପୁରା ଛୋଟିଆ ଏମିତି କଣା ଟାଇପ୍ ର ହଁ। ହଁ ନାଇଁ ସେଠି ପାଦ ଫାଦ ଖସି ଯାଇପାରେ କିନ୍ତୁ ତଳୁ କିଛି ପଡ଼ିବନି ବାସ୍ ଟିକେ ଯଦି ପଡ଼ିଲା ତାନେ ଫା ଚର ଫାକ୍ଚର ହେଇଯିବ ଆଉ। କିନ୍ତୁ ସେଠି ଦେଖିବା ପାଇଁ ହେଲେ ତମୁକୁ ଏମିତି ଯାଇକି ଡୁଙ୍ଗିବାକୁ ପଡ଼ିବ ଯେମିତି ଛୋଟିଆ ଟିକେ ଉଁ ଛୋଟିଆ ଟିକେ କଣା ଯେମିତି ଜାଗା ଉଁ କଣାଟେ ସେଇଭଳିଆ ହଁ ସେଇଠି ଟିକେ ଡୁଙ୍ଗିକି ଦେ ଅ ବଡ଼େ ଆଉ। ଆଉ ସେଠି ଯଦି ପଞ୍ଚଲିଙ୍ଗେଶ୍ଵର ଗଲ ତା ସହିତ ଆମର କ୍ଷୀରଚୋରା ଗୋପୀନାଥ ସିଏ ଆମର ଅଛନ୍ତି ବାଲେଶ୍ଵରରେ ସେଠି ବି ଯାଇଁକି ଦେ ଖିଦବ ତା ସହିତ ଆମର କଁ କହିଲ ଅଛନ୍ତି ଇମା ହଁ ହଁ। ହଁ ପରା ଇମାମି ଜଗନ୍ନାଥ ଟେମ୍ପଲ୍ ଅଛି।
ହୁଁ ଶୁଣିଚି ଅଛି।
ହଁ ଆଉ ହୋଉଚି ସି ବିଚ୍ ବି ଅଛି ହଁ। ଚଁ ଚାନ୍ ଚାନ୍ଦପୁର ନା କଣ କୁହାଯାଏ ସେଟାକୁ? ଚାନ୍ଦିପୁର ସି ବିଚ୍ ଚାନ୍ଦିପୁର ହଁ ସେଇଟା। ସେଇଟା ବି ଅଛି ତ ବାଲେଶ୍ୱର ଗଲା ମାନେ ତମେ ଦି ତିନିଟା ଜାଗା ଠାକୁରଙ୍କୁ ଦର୍ଶନ କରିକିି ସି ବିଚ୍ ରେ ବୁଲାବୁଲି କରିକି ପଳିଆସିବ। ଆମେ ସେମତି ସକାଳୁ ପରା ମାନେ ପୁରା ସ୍ ଭୋରୁ ଯାଇଥିଲୁ ନା କାହିଁକି ନା ଆମ ଡିପାର୍ଟମେଣ୍ଟର ସାର୍ ମାନେ ବି ସବୁ ଯାଇଥିଲେ ନାଁ ତ ଆମେ ସମସ୍ତେ ପୁରା ଯାଇଥିଲୁ ରା ତି ବାରଟା ଗୋଟେରୁ ଯାଇଥିଲୁ ଆସିଲା ବେଳୁକୁ ବି ବୁଲି ବୁଲାଇକି ପୁରା ଆସିଲୁ ଆସିଲା ଅଳୁକୁ ପୁର ସେଇ ରାତି ବାରଟା ଗୋଟେ ହେଇଯାଇଥିଲା। ସେଇ ଥରଟା ମୋର ଭୋଉତ୍ ପହଞ୍ଚିଲୁ ଯେ ମାନେ ସେଠି ପହଞ୍ଚିବା ପାଇଁ?
ହୁଁ।
ସେଠି ପହଞ୍ଚିବା ପାଇଁ ଆମେ ଯାଇଥିଲୁ, କେତେ ସମୟ ଲାଗିଥିଲା!
ମାନେ ଏଠୁ ଯଦି ବାରଟା ପାଖାପାଖିରେ ବାହାରିଲ, ସେଠି କେତେ ଟାଇମ୍ ରେ ପହଞ୍ଚିଲ?
ଏଠୁ ଆମେ ବାହାରଥିଲୁ ଆମେ ଏଠି ମାନେ ରୁମ୍ ରୁ ଆମେ ଗୋଟେ ଖଣ୍ଡେ ବେଳୁ ଗଲୁ। ଗୋ ଟେ ଦିଟା ବେଳୁ, ବଟ୍ ଆମେ ବାହାରୁ ବାହାରୁ ଚାର୍ ଟା ପାଞ୍ଚଟା ହେଇଯାଇଥିଲା। ମାନେ ବସ୍ ରେ ବସିକି ସମସ୍ତେ ଆସିକି ଗଲାବେଳକୁ, ତ ଆମେ ସେଇଠି ସାତଟା ବେଳେ ଗୋଟେ ଜାଗାରେ ଫାଷ୍ଟ୍ ରହିକି ଖାଇଥିଲୁ ଜଳଖିଆ ମୋର ମନେ ଅଛି, ହୁଁ।
ତାହେଲେ ଆଠଟା ପାଖାପାଖି ହେଇଯାଇଥିବ, ପହଞ୍ଚିଲା ଅ ଳକୁ।
ହଁ ହଁ ହଁ ହଁ ହଁ ଆଉ ତା'ପରେ ସେଇ ଟା କଣ କହିଲ, ସେଇଟା ମୋର ବହୁତ ମାନେ ସ୍ମରଣୀୟ ବିକଜ୍ ମାନେ ବଡ଼ ହେଲା ପରେ-ଏ ଉଁ ଯଉ ସାଙ୍ଗସାଥି ମାନେ ହେଇଥିଲେ ସବୁଠୁ। ସେଇମାନେ ମୋର ଟିକେ ଅଧିକ କ୍ଲୋଜ୍ ସାଙ୍ଗ ଥିଲେ ସମସ୍ତେ। ତ, ସେଇ ଟାଇମ୍ଟା ବହୁତ ଖୁସି ଲାଗିଥିଲା।
ଶସ୍ତ୍ୟେ ମିଳେ ମିଶି ଯାଇଥିଲା ଆଉଁ।
ହୁଁ-ହୁଁ-ହୁଁ।
ଆଚ୍ଛା, ହଉ ତାଲେ।
ହଁ।
ହଉ, ହଉ ପରେ କେବେ କଥା ହବା ଆଉ? ରଖୁଛିଁ ଆଁ!
ହଉ, ତାଲେ ହଉ।
ହଉ, ହଉ।